ହଁ
ହଁ, କଣ କରୁଛ?
ଏଇଟି ରୁମ ରେ ଅଛି ଆଉ।
ଖାଇସାରିଲାଣି?
ହୁଁ ଖାଇସାରିଲାଣି। ତମେ?
ହଁ ମୁଁ ଏଇ ଏବେ ଜଷ୍ଟ୍ ଏଇ ଖାଇକି ଆସିଲି ଆଉ। ଆଉ କଣ ଖାଇଲ?
ହଁ
ହାଲୋ। ହାଲୋ। ହାଲୋ।
ହ୍ୟାଲୋ।
ହ୍ୟାଲୋ। ହମ୍। କଣ ଖାଇଲେ କଣ?
ହ୍ୟାଲୋ।
ହଁ କହୁନାହାନ୍ତି।
ତମେ କଣ ଖାଇଲ?
ମୁଁ ରୁଟି ଆଉ ପନିର ତରକାରୀ।
ହୁଁ ଘରେ ବନେଇଥିଲ ନା କିଣିକି ଆଣିଥିଲ ରମ।
ନାଇଁ ନାଇଁ ଘରେ ବନେଇଥିଲି ସେ ମୁଁ ଆମ ଗୁରୁ ମାଙ୍କ ଘରକୁ ଆସିଲି ତ। ତ ସେଏ ବନେଇଥିଲେ ସେଇଠି ତ।
ଓହୋ। ଆଉ ସମସ୍ତେ ଶୋଇପଡ଼ିଲେଣି? ମୁଁ ଏଇ ରୁଟିକୁ ପୋଟଳ ଆଳୁ ଭଜା ଖାଇଥିଲି।
ହଁ ନାଇଁ ଶୋଇନାହାନ୍ତି। ଏଇ ଖାଇବା ପିଆ ସରିଲା ଶୋଇବେ ଆଉ।
ଆଜ୍ଞା। ବର୍ଷା ହଉଥିଲା ନା କମିଲାଣି?
ନାଇଁ ବର୍ଷା କମିଗଲାଣି ବର୍ଷା ହଉଥିଲା। ସେଇ ଦିଟା ତିନିଟା ପର୍ଯ୍ୟନ୍ତ ପୁରା ବର୍ଷା ସେମିତି ଝିପଝିପ ହଉଥିଲା। ତାପରେ ଏବେ ଟିକେ କମ ଅଛି ଏବେ ତ ହେଇନି ବର୍ଷା। ହଁ ବର୍ଷା ଛାଡି ଯାଇଛି।
ଭଲ ମ ଏ ଏନି ଟାଇମ ଏି ଭର୍ଷା ହେଲେ ଭଲ ଲାଗିବନି।
ହଁ ଘରୁ ବାହାର କରିଦିଏନି ଆଉ।
କରିଦବନି କିଛି ନାଇଁ କୁଆେଡୁ ବାହାରୁ ଥିବ ଯଦି ବି କ୍ୟାନସଲ ହେଇଯିବ ଭଲ ଲାଗିବନି।
ହୁଁ। ଆଉ ସ ତମ ଘରେ ସବୁ ଖାଇସାରିଲେଣି?
ହଁ ସମସ୍ତେ ଖାଇକି ଶୋଇଲେଣି ମୋ।
ହୁଁ ହୁଁ।
ମୁଁ ଜଲ୍ଦି ଶୁଏନି ସବୁ ବେଳେ ମୋର ସୋଇଲା ବେଳକୁ ଏଗାରା ବାରଟା। ସାଢେ ବାରଟା ଆମ ବାବୁଙ୍କ ସହ ମୁ କଥା ହେବି ସିନା ସେ ଡ୍ୟୁଟିରୁ ଆସିଲେ ମୁଁ କଥା ହେଇକି ଶୁଏ।
ଓ ହଁ ହଁ ହଁ।
ସେଇଥି ପାଇଁ ମୁଁ ଲେଟ୍ ସୁନାଲେ ସମସ୍ତେ ଜଲ୍ଦି ଶୋଇପଡ଼ାନ୍ତି।
ଦେହ ଭଲ ଅଛି?
ହଁ ଦେହ ଭଲ ଅଛିିବା। ଆଉ ମାମାହାକ୍ ସମସ୍ତେ ଦେହ ଭଲ ଅଛି?
ହୁଁ ଭଲ ଅଛି।
ଉଁ ହୁଁ ଉଁ।
ମୁଇଁ ସନ୍ଧ୍ୟାବେଳେ ସେଓ ଖାଇଥିଲି ତାପରେ ଭଲରେ ଭୋକ ଲାଗିଲାନି ତ ଏଣୁ ରୁଟି ଦିଟା ବରା ଟିଏ ଖାଇଥିଲି ଆଉ।
ହଁ। ହଁ ସନ୍ଧ୍ୟାବେଳେ ଖାଇଲେ ଏଥି ଭୋକ ଲାଗେନି ମୁଁ ବି ସନ୍ଧ୍ୟା ବେଳେ ବେଳେ ପାସ୍ତା ମାସ୍ତା ବନେଇ ବାନେଇ ଖାଏ।
ମୁଁ ହିନ୍ ସନ୍ଧ୍ୟାବେଳେ ଯଦି ନ କଣ ଖାଇଦେଇଥିବି ଆଉ ଭୋକ ଲାଗିବନି।
ହଁ ସନ୍ଧ୍ୟାବେଳେ ଖାଇଲେ ଭୋକ ଲାଗେନି। ଏଇଦିହବ ଦଶଟା ପାଞ୍ଚଟା ବେଳେ ଯଦି ରାତି ଦଶଟା ପାଞ୍ଚଟା ବାଜିଲେ ଯବି ଭୋକକରିବ ଯେ ଖାଇବା ନହଲେ ନାଇଁ ମ ଖାଏନି ସେମିତି ଶୋଇ ପଡ଼େ ଭୋକ ଲାଗେନି କେତେ ଖାଇବଣ୍
ହଁ ସକାଳୁ ଉଠି ଶିଶୁ ମନ୍ଦିର କେତେବେଳେ ଯାଉଚ?
ମୁଁ ଛଅଟା ସାଢ୍ ଛଅଟାରେ ଯାଏ ଆଉ ଅଟା ମୁଁଟେ ପାଞ୍ଚଟାରେ ଉଠଲେ ହେଇଯାଏ।
ପାଞ୍ଚଟାରୁ ଉଠିକ୍ ଗାଧେଇକି ଯାଉଥୁବ ଆଉ।
ହଁ ଗେସ୍ଥ କାମୁନି ମାଷ୍ଟ ଉଠିଲି ଗାଧେଇ ପାଧେଇ ଟଏଲେଟ୍ ଯାଇଁକି ସବୁ କାମ ସାରିକିଇ ଗଲା ବେଳୁ ଦୋଇଧାଇ ଛଅଟା ପନ୍ଦର କୋଡ଼ିଏ ଆଉ।
ହୁଁ ତମେ କୋଉ ଥରେ ଯାଅକି ହେଇ ଶିଶୁମନ୍ଦିର ଗାଡ଼ିରେ?
ସ୍କୁଟି ନାଇଁ ସ୍କୁଟିରେ।
ଓହ୍ ହୁଁ
ସେ ଗାଡ଼ିରେ କଣ ଆମେ ଜିବୁ। ସେ ଗଡ଼ିରେ ଛୁଆମାନେ ଯାଆନ୍ତି।
ନାଇଁ ଆମ ପଟେ ବି ଗୁରୁମା ମାନେ ବି ଯାଉଛନ୍ତି।
ଯାଆନ୍ତି ସେ ଯଦି ହେଇଥିବ ଆମର୍ ତ ଆମେ ଯାଉନା। ଆମର ଗାଡ଼ି ଆମର ନିଜେ ମୁ ପର୍ସନାଲ ସ୍କୁଟି ରେ ହିଁ ଯାଏ।
ହୁଁ ତମ ଘରଠୁ ଶିଶୁମନ୍ଦିର କେତେ କିଲୋମିଟର କି?
ଏଇ ତିନି କିଲୋମିଟର ହବ ଆଉ।
ଓହୋ ଅଳ୍ପ ବାଟ ତ ଆଉ।
ହଁ ଅଳ୍ପ ବାଟ୍। ଅଳ୍ପବାଟା ମୁଁ ସେଇଁ ସ୍କୁଟି ନେଇଁ ଘରେ ସ୍କୁଟି ଥୁଆ ହେଇଛି ଆଉ ଚଲେଇୟା ପାଇଁ କେଇ ନାହାଁନ୍ତି।
ହୁଁ।
ସେତ ବି ଦେଇ ହାସ୍ଟେ ସାଇକଲ୍ ନେଇକି ଯାଉଥିଲି ଆଉ ସାଇକଲ ଖରାପେ ହେଇଗଲା ତାଖୁଉଁ ଆଉ ନେଲିନି। ଉଁ ଦେଇଦେଲି ଜଣୁ
ସିଆଡ଼େ ଶିଶୁ ମନ୍ଦିରରେ କେତେ କେମିତି କଣ ଦଉଛନ୍ତି ମାସକୁ?
ସେଇ ତିଇନି ହଜାର ଆଉ।
ହଁ ବା ସବୁଠି ଶିଶୁ ମନ୍ଦିରରେ କମ୍ ଦଉଛନ୍ତି ନୁହଁ ସବୁ ଜାଗାରେ ତା ଆମ ପଟେ ଆଣିଛ କେତେ ଦି ହଜାରେ।
ଉଁ ହୋ ଦି ହଜାର ପନ୍ଦରଶହ ଦି ହଜାରେ।
ହୁଁ
ଏତେ କମ୍ ନା? ଏତେ କମ୍ ରେ କେମିତି ରହି
ମାନେ ଇଂଲିଶ ମିଡିୟମ ରେ ଇଂଲିଶ ମିଡିୟମ ରେ ପଚିଶହ ଟଙ୍କା। ଇଂଲିଶ ମିଡିୟମ୍ ରେ ସିନା ପାଞ୍ଚ ହଜାର, ସାତ ହଜାର ଦିଅନ୍ତେ?
ଇଂଲିଶ ମିଡିୟମରେ ମାତ୍ର ପଚିଶିଶହ।
ପଚିଶି ଶହ ରୁ ଷ୍ଟାର୍ଟ, ରହିଲା ପରେ ହେଟୁ ତିନି ହଜାର, ଚାରି ହଜାର କରିବେ।
ହଁ ନାଇଁ ଆମ ଇଆଡେ ଟିକେ ହାଇ ଅଛି। ଇଂଲିଶ ମିଡିୟମ ରେ ତିନି ଚାରି, ଚାରି ଷ୍ଟାର୍ଟିଂ, ତିନି ଚାରି ଭଳିଆ ଦଉଚନ୍ତି।
ହୁଁ ଉଁ
ଆମ ମୁଁ ଆମେ ପଢଉଚୁ ଇଂଗିଲିଶି ଓଡ଼ିଆ ମିଶାମିଶି ମିକ୍ସରେ।
ହୁଁ, ସରସ୍ୱତୀ ଶିଶୁ ମନ୍ଦିର ଆଉ।
ନାଇଁ, ସରସ୍ୱତୀ ନୁହଁ, ଉତ୍କଳମଣି ଗୋପବନ୍ଧୁ ଦାସ।
ହଁ ହଁ।
ସେଠି ପଢ଼ଉଚୁ ଆଉ ତ ସେଠି ଆମର ତିନି ଫାଷ୍ଟ ଆସ୍ ହେଲେବି ତିନି ଆ
ହୁଁ ଉଁ।
ହଁ, ତା ପରେ ସେ ତାର ଡେମ୍ ଡେରେ ହଁ।
ଟିଚର ଏଠି କଣ ପଢଉଚନ୍ତି, ତାଙ୍କ ମାନଙ୍କୁ ସବୁ ମିଳୁଚି ସବୁ ଚାଳିଶି, ଷାଠିଏ, ଅଶୀ
ଅଶିଶ୍
କହିଲେ ଛୁଆ ମାନଙ୍କୁ ପଢେଇବା ବହୁତ କଷ୍ଟ, ତାପରେ ଗଭର୍ଣ୍ଣମେଣ୍ଟ ସ୍କୁଲର ଅପେକ୍ଷା ଯୋଉ ହେଇ ପ୍ରାଇଭେଟ ରେ ଅଧିକ ବହି।
ପ୍ରାୟୋରିଟି ହଁ ବହି ଅଧିକ, ତାପରେ ପ୍ରାୟୋରି ଅଧିକ ଦିଆଯାଏ, କୋଉଠି ପିଲା ହଁ ନାଚ ଗୀତ ରେ ହଁ, ତାପରେ କୋଉଠି ପିଲାଙ୍କର କଣ ହେଲା? କୋଉଠି କାର ବୋତଲ ହଜିଗଲା, କୋଉଠି କାହାର କଣ ଟିକେ ହେଇଗଲା, ତା ଦେହରେ ଧ୍ୟାନ ଦିଅ, ହପା ଘର କଂପ୍ଲେନ, କୋଉଠି ମାନେ ଗଣମେଣ୍ଟ ସ୍କୁଲ୍ ରେ ପାଠ ମୁଳୁରୁ କିଛି ଦିଆ ହଉନି ସେ କିଛି ନାଇଁ ଆମ ଏଠି ତିନି ମାନେ ଗଣ ଗଣି ଛୋ ଛୋଟ ଛୁଆଙ୍କୁ ଗଣିତ, ଇଂଲିଶି ଉ ଆଉ ଓଡିଆ, କମ୍ପଲସରି ଦିଆ ହଉଛି। ତା ଦେହରେ ବି କୋଉ ଗାଡିଆନ୍ କମ୍ପ୍ଲେନ୍, ହଁ।
ତୁ କହିଲା ଭଳିଆ ସେ ବୈଦିକ ଗଣିତ, ମାନସିକ ଗଣି କେତେ ପ୍ରକାର ଗଣିତ, ପୁଣି ହିନ୍ଦୀ ପଢିବେ ଛୋଟବେଳୁ।
ହଁ ହିନ୍ଦୀ ରେ। ହିନ୍ଦୀ, ସଂସ୍କୃତ, ପ୍ରଥମ କ୍ଲାସ ରୁ ହିନ୍ଦୀ ସଂସ୍କୃତ ଷ୍ଟାର୍ଟ
ସେଇଆ ପରା।
ତାପରେ ଅ କେତେ ବହି, ବହି ଖାଲି ଛୁଆଙ୍କର ଦଶଟା, ନା ବାରଟା, ପ୍ରଥମ ଶ୍ରେଣୀ ଛୁଆଙ୍କର
ହୁଁ, ପିଲା ବି ପାଗଳ ହେଇଯିବେ ପଢିକି, ଏଇ ଶିଶୁ ମନ୍ଦିର ରେ ଫାଷ୍ଟ ରୁ।
ତାପରେ ଗଭର୍ଣ୍ଣମେଣ୍ଟ ସ୍କୁଲରେ କିଛି ନାଇଁ, ଦେଖିଲା ଗର୍ଣମେଣ୍ଟ ସ୍କୁଲ ରେ ଗୋଟେ କମ୍ପ୍ଲେନ ନଥିବ। ଦେଖିଲାବେଳୁ ପ୍ରାଇଭେଟ ସ୍କୁଲ ରେ ପଢଉଚ, ପ୍ରାଇଭେଟ ସ୍କୁଲ ଏତେ ପ୍ରାୟୋରିଟି ଦେଇକିବି, ତା ଦେହରେ ଗାଡିଆନ ଆଣିବେ କମ୍ପ୍ଲେନ ହେଇ ମୋ ଛୁଆ ର ଏଇଟା ହେଇଯିବ, ସେଇଟା ହଉନି, ସେ ସେଇଟା ହଉନି, ଘରେ ପାଠ ପଢେଇବେନି କି କିଛିନାହିଁ, କିନ୍ତୁ ଗାଡିଆନ କୁ ଦୋଷ ଦେଇଦେବେ, ଗୁରୁମାଙ୍କୁ ଦୋଷ ଦେଇଦେବେ। ଏଇଭଳିଆ କରନ୍ତି ଯେ, ମତେ ସେଥି ପାଇଁ ଜମା ଭଲ ଲାଗେନି, ମୁଁ କହିବି ଏମତିଆ ପାଠ ପଢ଼େଇବ, ସବୁ କରିବ, ଦେଖିଲା ବେଳକୁ ଲାଷ୍ଟ କୁ ପାଟିି ହିଁ ଶୁଣିବ।
ହୁଁ।
ହୁଁ ଏଇଭଳିଆ ଆଉ ଅଛ ତ ଘର ପାଖରେ ଟିକେ ସୁବିଧା ହଉଛି। ମର୍ଣିଂ ଟାଇମ ଟା ଟିକେ
ତାପରେ ଏମିତିରେ ତ ଘରେ ବସିବା ଅପେକ୍ଷା ବି ଯାଇକି ତିନି ହଜାର ହଉ ପଛକେ ଯେତିକି ଦିନ ପିଲାଙ୍କ ସେଥିରେ ମାନେ ଟାଇମ୍ ସ୍ପେଣ୍ଡ ପଇସା ଟା ମ୍ୟାଟର ନୁହଁ।
ଟାଇମ ସ୍ପେଣ୍ଡ କଲାକୁ ଟିକେ ଭଲ ଲାଗୁଛି।
ଭଲ ଲାଗୁ
ଆଉ ଯେତିି ସମୟ ସେଠି ରହୁ ସେଥିପାଇଁ କହିଲ ଶାନ୍ତି ମିଳୁଛି ଟିକେ। ପିଲଙ୍କ ସହିଁତ ହଁ। ଟାଇମ ସ୍ପେଣ୍ଡ କଲାଠୁ ଖୁସି ମିଳୁଛି ଆମେ ତ ଆମ ସ୍କୁଲ ଲାଇଫ ଛାଡି ସାରିଛୁ ନା ତ ତାଙ୍କୁ ଦେଖିଲା ବେଳେ ଟିକେ ଅଧିକ ଖୁସି ଲାଗୁଛି।
ହଁ ତାଙ୍କ ସାଥିରେ ଫଙ୍କସନ ରେ ଧର ସ୍କୁଲ ଫଙ୍କସନରେ ଯୋଗଦବା ସବୁ ମାନେ ବହୁତ ଭଲ ଲାଗେ।
ହୁଁ ଆନୁଆଲ ଫଂକସନ ପୋର୍ଶ ସରସ୍ଵତୀ ପୂଜା ଗଣେଶ ପୂଜା ସବୁ ଥିରୁ ଆ ପିକନିକ ହୁଏ, ପିକନିକ ବାହାରକୁ ଆମର ହୁଏ ବାହାର ଜାଗା ହୁଏ ଆମର ସେ ଚଣ୍ଡିଗୁର ସେ ନୀଳକଣ୍ଠେଶ୍ଵର କହୁନ ଯୋଉ କଣ୍ଟିିଲ ନୀଳମାଥବ।
କଣ୍ଟିଲର ନୀଳମାଧବ।
ହଁ ସେଇ ଜାଗା ଟାକୁ ଆମର ହେଇଥିଲା ଆଗରୁ ପିକନିକ ହେଇଥିଲା ଥରେ।
ସେଇଟା ନୁହଁ ମୋବାଇଲ ରେ ମାରିବ ଦେଖିବ କେତେ ଜାଗା ଅଛି କ ନୀଳ ବାଧବ ଯାଇତି ନହଁ ଦେଖିବା ପାଇଁ ଆଉ ଆମ ଏଠି ବା ପାଖରେ ଅଛି ରଣପୁର ଗୋଟେ ଜାଗାଟେ ରଣପୁରରେ ବି ରଣ ପୁରରେ ବି ଠାକୁର ମନ୍ଦିର ଠିକ୍ ସେମିତି।
ରାଣୀ ହଂସପୁର ଗୋଟେ ନାଇଁ ତୋଟେ ସିଏ ଗୋଟେ ଅ
ହଁ ଏପଟେ ଅଛି ଆଉ ଗୋଟେ ରଣପୁରରେ ଅଛି ମଣିନାଗ ମନ୍ଦିର ଏଇ ଦିଟା ତ ରଣପୁର ରେ ପ୍ରସିଦ୍ଧ। ମଣି ନାଗ ଜାଣିଛ କେମୁ ମାନେ ପାହାଡ ନୁହଁ ଏମିତିଆ ପାହାଡ ଜୀବନ ମତେ ଲାଗୁଛି ବୋଧେ ମୁଁ ଗଲେ ସେନ୍ସ ଲେସ୍ ହେ ବାଟରେ।
ଓ ମୁଁ ଖାଲି ସବୁ ଭଲ ରିଲସ ରେ ହିଁ ଦେଖିଛି ଆଉ ରିଲ ରେ ତ କେବେ ଦେଖିନି।
ମୁଁ ଥରେ ଯାଇଥିଲି ଯେ ହେ ବାଟରୁ ଆଉ ମୁଁ କହିଲି ନାଇଁ ଏରା ଯେଉଁ ତିଆ ବାଟ ମୁଁ ଯିବିନି ମୋ ମୁଣ୍ଡ ହବ ଆଉ ଗଲିିନି ମୁଁହ ରୁ ଫେରିକି ପଳେଇ ଆଇଲି।
ହୁଁ ହୁଁ।
ଯାଇଥିଲି।
ମୁହଁରୁ ଫେରିକି ପଳିଆଇଲି ମୁଁ କହିଲି ନାଇ ଲୋ ବୋପା ପାର ଯି ବଙ୍କା ବୁଲା ହେଇଛି ଆଡେ ଗଡି ଆସିବି ଯଦି ତଳକୁ ଆଉ ମୋ ଜୀବନ ବ ଥାଉ ଥାଉ ମୁଁ ଯିବିନି ଯିବିନି।
ହଁ ସେ ପାହାଡ ସମତେ ଚଢିପାରନ୍ତି କି ଲୋକଙ୍କ ମୁଣ୍ଡ ବୁଲାଏ।
ଆଉ ମୁଁ ଏଠି ରାମ ମନ୍ଦିର ଯେତେଥର ଯାଉଛି ଆସିଲେ ସାଲାଇନ ନଉଛି ଜାଣିଛ କି ନାଇଁ।
ସତେ ନା କଣ?
ମୁଁ ବି କିଲୋ ହେଇଯାଉଛି ପୁରା ହେଇ ଉପରକୁ ଗଲା ମାନେ ନୁହଁ ହେଇ ଉପରକୁ ଗଲା ମାନେ ତଳୁକୁ ଆ ଅନେଇ ଦଉନି କି ମୁଁ ମାନେ ବୋପା ମୁଣ୍ଡ ହେଇକିନା ମୋ ପିଲ ହୋଇଯାଉଛି ମୁ ହେଥିପାଇ ତିନି ଚାର ଥର ଗଲିଣି ଆଉ ଆଉ କଣ ଯିବି ଯେ ତିନି ଚାର ଗୋଟେ ଜାଗାକୁ କଣ ବାଇଶଥର ଖାଲି ଯାଉଥିବୁ କି।
ହୁଁ ହୁଁ ହୁଁ।
ହେ ଏତିକି ଯାଇଚି ଆଉ ଯାଇନି ଆଉ।
ସେଇଠି ଇଛା ହଉଥିବ ନାଇଁ ବୁଲେଇ ଏଇଠି ତ ପାଖରେ ଚାେ ବୁଲେଇ ପଳେଇ ଆସିବା ଆଉ।
ହଁ ଏଠି ଆମେ କଣ ଦେଖିଛୁ ନା ଆଉ ଇଚ୍ଛା ହଉନି କେତେ ବାହାର ଲୋକ ଆସୁଛନ୍ତି ରାମ ମନ୍ଦିର ରାମ ମନ୍ଦିର କହିକି।
ଅଛନ୍ତି ମାନେ ବହୁତ ବାହାରୁ ଆସୁଛନ୍ତି ବୋଲୋର ରେ ଜୟ ଶ୍ରୀରାମ ଲେଖିକି ମାନେ ସେମାନେ କହୁଛନ୍ତି ଆମେ ତିନି ଦିନ ହେଲା ଗାଡ଼ିରେ ବସି ବସି ଆସି ମାନେ ତିନିିନ ଟ୍ରାଭେଲସସି ଆସିକି ଫତେଗଡ଼ିରେସ ମାନ କେତେ କେତେ ବାଟରେ ଆସୁଛନ୍ତି ଭାବୁଥାଉ।
ହଁ ଫତେହଗଡ଼ ନା।
ହଁ ଫତେଗଡ଼। ଦ୍ୱିତୀୟ ଅଯୋଧ୍ୟା କହୁନାହାନ୍ତି ହେଇ ରାମ ମନ୍ଦିର ଯୋଉ। ରିଲସରେ ଆସୁଚି ଦେଖୁନ କେ
ହଁ ରସ ରେ ମୁଁ ସବୁ ରିଲସ ରେ ହିଁ ସବୁ କିଛି ଦେଖିଛି ରିଅଲ ଲାଇଫ୍ରେ ଆମ ଏରିଆ ଲ
ଏର ସବୁ ଆମ ପାଖାପାଖି ସବୁ ଏଇଗୁଡା ସବୁ ଆମର ଏଇ ପାଖାପାଖି।
ହୁଁ ହୁଁ ହଁ ଦିଦି ଟା ହଁ ଦିଦି ଟାଇମ ହେଇଗଲାଣି ହୁଁ।
ହଁ।